କଣ କରୁଚନ୍ତି। ଆ
ବର୍ଷା ହଉଛି ବାହାରେ ଟିକେ ଛିଡ଼ା ହେଇଛି ଆଉ ଛତାମୁଣ୍ଡେଇକି
ଆଉ ଖିଆ ପିଆ ଆପଣଙ୍କର ସରିଲାଣି?
ନା ଖିଆପିଆ ସରିନି ଟିକେ ବର୍ଷା ପାଗ ଟିକେ ଶୋଇ ପଡ଼ିଥିନି ଆଉ ଏବେ ଟିକେ ଉଠିନି ଉଠିକିରି ମତେ ଟିକେ ବର୍ଷା ହେଲେ ଟିକେ ଭଲ ଲାଗେ ସେଥିପାଇଁ ବାହାରି ଛତା ମୁଣ୍ଡେଇ ଛିଡ଼ା ହେଇଛି ଆଉ
ଆଉ ଛାତ ଉପରେ ଛିଡା ହେଲେ ନାଇଁ?
ନାଇଁ ଛାତ ଉପରକୁ ଆମର ପାଛ ତିଆରି ହେଇନି ଆଉ ତଳେ ମୋର ଠିଆ ହେଇଛି ଆଉ
ଆଉ ଆପଣଙ୍କ ଘରେ ଘରେ ସବୁ ଭଲ ସବୁ
ହଁ ଘରେ ସବୁ ଭଲ ଆଉ, ତମର?
ହଁ ଆମର ସବୁ ଘରେ ସବୁ ଭଲ। ଆଉ ଆପଣଙ୍କର ଖିଆପିଆ ସରିଲାଣି?
ନା ସରନି ଇୟର କଡ ଦେଇକି ବୋଧେ କଥା ହଉଛନ୍ତି?
ହୁଁ କଣ ଆପଣ କଣ ଶୁଭୁଛି କି?
ହଁ ମତେ ସେଇ ଟାଇପିର ଲାଗୁଛି ଟିକେ ଆଉ ଇୟରକର୍ଡ଼ ଦେଲା ଭଳିଆ।
ହଁ ମୁଁ ଟିକେ ଘରେ ବସିଛି ତ ବର୍ଷା ଟା ହଉଛି ତେଣୁକରି ମୁଁ ଘର ଭିତରେ ଇୟରକର୍ଡ ଦେଇକି ଟିକେ କଥା ହଉଛି। ଜି।
ଆମ ଆଡ଼େ ବର୍ଷା ହେଉଛି ପୁଣି ତମ ଆଡ଼େ ବି ବର୍ଷା ହେଉଛି?
କଣ କରିବା ତମ ଆଡେ ଆମ ଆଡେ ପ୍ରାୟ ପାଖାପାଖି ହବ କି କଣ ପ୍ରାୟ ମୁଁ ଭାବୁଛି ଆଉ।
ହଁ ହେଇଥିବ ଆଉ।
ଆଉ ଖରା ବେଳ ଖିଆ ପିଆ ସରିଲାଣି?
ଆଜି ତ ବର୍ଷା ହେଉଛି ଖରା ବଳ ନ କହିଲେ ଚଳିବ‌। ଖିଆପିଆ ହବ ଆଉ ହେଇନି।
ଆପଣ ଦିନରେ କେତେ ଟାଇମି ଖାଉଛନ୍ତି କି?
ଦି ଟାଇମ୍ ଖାଏ ସବୁବେଳେ ଦି ଟାଇମ୍ ଲେଖା ଖାଏ ଆଉ ସକାଳ ଟାଇମିରେ ତ ଖିଆପିଆ ସରିଯାଇଚି। ଆଉ ଆଉ ଗୋଟିଏ ଟାଇମି ଖାଇବି ତାପରେ ସନ୍ଧ୍ୟା ହେନେ ପୁଣି ଚା ଟିକିଏ ପିଇମି ତାପରେ ରାତି ରାତିରେ ଯାହା ପୁଣି ରୁଟି ହେବ କି ଡାଲମା ଭଜା ଆଉ କଣ ଏମିତି ମାନେ ପୁଣି ତିଆରି ହେବ ଆଉ ତିଆରି ହେଲେ ପୁଣି ଖାଇ ପିକି ପୁଣି ଶୋଇବୁ ଆଉ।
ହଁ ରାତିରେ କଣ ଆପଣଙ୍କର ରୁଟି ଅଭ୍ୟାସ ନା ଭାତ କରନ୍ତି ନା ଖେଚୁଡି ଫେଚୁଡି କଣ କରନ୍ତି? ଆଜ୍ା
ନାଇଁ ଆଗରୁ ତ ଭାତ ଖାଇଦଉଥିଲୁ ତା ପରେ ମଝିରେ ଆଉ ଟିକେ ସବୁବେଳେ ରୁଟି କଲୁ ରୁଟି ଅଭ୍ୟାସ ହେଇଗଲା ଆଉ ବେଳେ ବେଳେ ହେଉଛି ଭାତ ଖାଉ ଆଇଁଷ ବାରିରେ ଭାତ ଖାଇଦଉ ଆଉ ନହେଲେ ସବୁବେଳେ ରୁଟି ହୁଏ ନହେଲେ କେତେବେଳେ କେମିତି ଯଦି ମୁଁ ଟିକେ ଇପି କରିକି ଖାଇ ଦେଇଥାଏ ଆଉ କେତେବେଳେ ଗୋଟେ ଟିକେ ଭେଜ ବିରିୟାନୀ ହୁଏ। ଆଉ ଏମିତି ଖାଇଦଉ ଆଉ
ହଁ ବିରିୟାନୀ ଆପଣଙ୍କର ପସନ୍ଦ ନା କଣ?
ହଁ ମୋର ବିରିୟାନୀ ପସନ୍ଦ। ଆଉ ମୁଁ ବି ବିରିୟାନୀ ଖାଏ। ଭେଜ୍ କଣ ନନ୍ ଭେଜ୍ କଣ ମୋତେ ଖାଇବାକୁ ବି ଭଲ ଲାଗେ। ମୁଁ ମୋର ଖାଏ ଆଉ ବି ଘରେ ସମସ୍ତେ ଖାଆନ୍ତି। ଭେଜ୍ ଟା ସମସ୍ତେ ଖାଆନ୍ତି ନନ୍ ଭେଜ୍ ଟା ଏକା ଆମେ ଝିଅର ମୋର ଖାଉ ଆଉ ସିଏ ତାଙ୍କର ଖାଆନ୍ତିନି ଆଉ।
ସିଏ ତାଙ୍କର ମାନେ କିଏ?
ମାନେ ମୋ ସ୍ଵାମୀ ଆଉ ଶାଶୁ ସିଏ ଖାଆନ୍ତିନି ମାନେ ନନଭେଜ୍ ବିରିୟାନୀ ଖାଆନ୍ତିନି ସେ ଭେଜ୍ ହେଲେ ଖାଇବେ। ଆଉ ଆମର ସବୁ ଚଳେ ଆମେ ଆମର ଖାଇ ଦେଉ।
ହୁ ଆପଣଙ୍କର କେତେ ଗୋଟେ ଛୁଆ ପିଲା କି?
ନାଇଁ ଗୋଟିଏ ଝିଅ ତ ଆଉ ଝିଅର ମୋର ଖାଇଦଉ ଆଉ ବେଳେ ବେଳେ ସିଏ ବି ଆଇ ଆଇଁଷ ଖାଇନି ମୁଁ ଏକା କଣ ଗୋଟେ ଆଇଁଷ ଖାଇମି ସେଥିପାଇଁ ଆମର ଅଧିକା ଅଂଶ ଟାଇମ୍ ବି ଆଇଁଷ ବି ହୁଏନାଇ। ମନ ଥିଲେ ବି କରିକି ଖାଇ ହୁଏନି ଏକୁଟିଆ କଣ ଖାଇବି।
ଓହୋ ଝିଅ କୁ କେତେ ବର୍ଷ ହେଲା ଖ?
ଏଇ ଝିଅକୁ ଏଇ ଆଠ ଦଶ ବର୍ଷ ହେଲା ଆଉ।
ଅହ। ଆଉ ରଥଯାତ୍ରା କୁ ଯାଇଥିଲି କୁଆଡେ ବୁଲାବୁଲି କରିବାକୁ?
ନା ନା କୁଆଡେ ବୁଲାବୁଲି କରିବାକୁ ଯାଇନି। ଆଉ ତମର ଘରେ କିଏ କିଏ ଅଛନ୍ତି, କେତେଟା ଛୁଆ ପିଲା? ଆଉ କଣ କଣ କରନ୍ତି ସବୁ?
ମୋର ତ ମୋର ଗୋଟିଏ ବୋଲି ସ୍ତ୍ରୀ, ଆଉ ଗୋଟିଏ ଝିଅ। ମା ଆମେ ଏ ତ ଏଇ ତିନି ଚାରି ଜଣ ଏମିତି ଅଛନ୍ତି। ମୋର ଗୋଟେ ଛୋଟ ପୁଅ ବି ଅଛି। ସିଏ ବି ସବୁବେଳେ ଏ ଖେଛଟ ହଉଛି ଭାରି ଚଗଲା ସିଏ। ସେ ସେମିତି ଆସିକି ବୁଲାବୁଲି କରୁଛି। ଚଢୁଛି ଉପରେ ଚଢିବ ଶୋଇଥିଲେ ବି ଉପରେ ଚଢିବ, ପୁଣି ପେଟେଇବ, ପୁଣି ଆଣ୍ଠେଇବ, ପୁଣି ଦୌଡିବ। ପୁଣି ଟେକା ପଥର ଫୋପାଡେ, ଘେଳନା ଫୋପାଡେ ଏମିତି ହଉଛି ଆଉ।
ସୁଖୀ ପରିବାର ଆଉ।
ହଁ ଘର ସଂସାର କଲ ମାନେ ସବୁ ଚାଲିଲା ମାନେ ସୁୁଖି ପରିବାର ହବାକୁ ପଡୁ ପ ଆଉ ଆଉ ଦୁଃଖ କରିକି ଆଉ ଲାଭ କଣ। ଯେତିକି ରୋଜଗାର ଆମର ସେତିକିରେ ଚାଲିବା ସେତିକିରେ ଭଲ ବନ୍ଦ କରିକି ଯାହା ଯେତେବେଳେ ମିଳିଲା ଆ ଚଳିବାକୁ ପଡିବ।
ଆଚ୍ଛା ଆଚ୍ଛା। ଆଉ କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ କି ମାନେ ଦୂରଦର୍ଶନୀୟ ସ୍ଥାନ ମାନେ ଯେମତି
ହଁ ଦୂରଦର୍ଶନୀୟ ସ୍ଥାନ ତ ସେମିତି କହିଲେ ତ-ଅ-ଅ ମୁଁ ତ ଅନେକ ଜାଗା ଯାଇଛି। ମୁଁ ତ ଏବେଇ ରିସେଣ୍ଟଲି-ଇ-ଇ-ଇ ଯାଇଥିଲି ଆମର ହ ଯୋଉ ଆମର କେଦାରନାଥ, ବଦ୍ରିନାଥ ଏକାଥରକେ ଆମେ ଯାଇଥିଲୁ କେଦାରନାଥ, ବଦ୍ରିନାଥ। ଆ ଅମୃତସର ଏମିତି ସବୁ ଜାଗା ବୁଲାବୁଲି କରିକି ଆସିଲୁ।
ଫ୍ୟାମିଲି ଟ୍ରିପ ରେ ଯାଇଥିଲେ ନା ହଉଛି କାହାକୁ-ଉ-ଉ-ଉ ମାନେ ଅଲଗା କାହା ସହିତ ଯାଇଥିଲେ?
ହଁ ନା ଫ୍ୟାମିଲି ଟ୍ରିପ ନୁହଁ ଆମେ ପିଲାମାନେ ସବୁ ସାଙ୍ଗ ପିଲା ମାନେ ସାଙ୍ଗ ହେଇ ଯାଇଥିଲୁ। ଫ୍ୟାମିଲି ଟ୍ରିପ ରେ କଣ କି ମୁଁ ମିଶେସଙ୍କର ସେ ଗାଡି ରେ ବସିଲା ମାନେ ବାନ୍ତି ହବ, ଟ୍ରେନ ରେ ବସିଲା ମାନେ ମୁଣ୍ଡ ବୁଲେଇବ। ଆଉ ଏମିତି ସବୁ ତାଙ୍କର ରୋଗ ଥିବାରୁ ତାଙ୍କୁ ମୁଁ ନେଇକି କୁଆଡେ ଯାଏ ନାହିଁ। ହ
ଆଁ ଏମିତି କଥା ଆଉ ସେଥିପାଇଁ ସିଏ ତାଙ୍କର କୁଆଡେ ଯାଇପାରୁନଥିବେ ଆଉ। ତମେ ତ ସବୁଆଡେ ବୁଲାବୁଲି କରୁଥିବ।
ହଁ ସିଏ କେବଳ ତାଙ୍କର ଯୋଉ ଟୁଇହିଲର ରେ ଆମର ଯୁଆଡେ ମୋଟରସାଇକେଲରେ ପାଖାପାଖି ତିରିଶ ଚାଳିଶ କିଲୋମିଟର ପଚାଶ ଷାଠିଏ କିଲୋମିଟର ଏଇ ଭିତରେ ଯୋଉ ଡେଲି ଟ୍ରିପ୍ ମାନେ ଦିନିକିଆ ଟ୍ରପ୍ ଯୋଉଟା ସେଇରା ସିଏ ଯାଆନ୍ତି। ହ
ଭଲ ଭଲ ଆଉ ଖିଆ ପିଆ ତମର ସରିଲାଣି ନା, ନା ସରିନି?
ନା ଖିଆ ପିଇଆ ସରିନାହିଁ ଏବେ ତ ବର୍ଷା ଟିକେ ହେଲା ମୁଁ ଗାଧେଇ ଯିବାକୁ ବାହାରିଥିଲି। ଏବେ ତ ବର୍ଷା ଟା ହେଲା। ଟିକେ ରହିଯାଇଛି ଆମର ଏ ଯଉ-ଉ-ଉ କୂଅ ଗୋଟେ ଅଛି ସେଥିରେ ଟେବଲ ଲାଗିଛି ସେଇଥିରେ ଆମେ ଗାଧ ହ ବର୍ଷା ଟିକେ ଝିପି ଝିପି କରୁଚି ତ ଏଇ ଯିବା ଗାଧୋଇ ଗୁଧେଇକି ଆସିଲା ପରେ ଦିଟା ପାଖା ପାଖିରେ ଖାଇବା ଆଉ।
ଏତେ ଲେଟରେ କଣ ଗାଧଉଛନ୍ତି? ସକାଳେ ତ ଗାଧୋଇବା କଥା।
ହ ମୁଁ ବେଳେ ବେଳେ ସକାଳୁଆ ଗାଧୋଇକି ଖାଇଦିଏ। ଆଜି ଟିକେ ଶୀଘ୍ର ଖାଇ ଦେଇଥିଲି। ସକାଳ-ଅ-ଅ-ଅ ଭାତ କୋବି ବନ୍ଧାକୋବି ଭଜାହେଇଥିଲା ବାଇଗଣ ପୋଡା, ବଡି। ଏଇ ସବୁ ଖାଇଥିଲେ ତାପରେ ଏବେ ଆଉ କଣ ପୁଣି ଗାଧେଇବ ମୁଁ ସେଥିପାଇଁ ଟିକେ ଲେଟ ରେ ଗାଧଉଛି ଆଉ।
ଓହୋ ଆ ଏମିତି କଥା ଆଉ।
ଆଉ ଆପଣ କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ ନା ଦର୍ଶନୀୟ ସ୍ଥାନ।
ନାଇଁ ତ କୁଆଡେ ଯାଇନି ଦେଖିବା ଆଉ ଏବେ ତ କୁଆଡେ ଯିବାକୁ ଇଚ୍ଛା ନାହିଁ ଯେତେବେଳେ ଇଚ୍ଛା ହବ ଦେଖ ଦେଖିବା ଆଉ ସେତେବେଳେ ପ୍ଲାନିଂ କଲେ ଯଦି ଠାକୁରଙ୍କର ଯିଏ ଡୋରିଥିବ ତାହେଲେ ହଉଛି ଯାଇ ହବ ନହେଲେ ତ ଯେତେ ଚେଷ୍ଟା କରିକି ବାହାରିଲେ ବି ଟୋଟାଲି ଯାଇହବନି ସେମିତି ବାହାରି ବାହାରିକା ଘରେ ରହିବୁ, ଆଉ- ଯଦି ଡୋରି ଲାଗିଥିବ ତଆହେଲେ ଯିବୁ ନହେଲେ ନାହିଁ ଆଉ
ଆ ଆପଣଙ୍କ ପାଖରେ ତ ତାରିଣୀ ଠାକୁରଙ୍କ ସ୍ଥାନ ପ୍ରାୟ ମୁଁ ଭାବୁଛି ଘଟଣା ଆପଣଙ୍କ ପାଖାପାଖି ହେଇଥିବ ଆଉ ତାରିଣୀ ପାଖକୁ କେବେ ଯାଇଛନ୍ତି ନା ନା ନାହିଁ?
ପାଖାପାଖି ବୋଲି ତ ମିନିମମ୍ ଷାଠିଏ କିଲୋମିଟର କି ବେଶିକି ସେମିତି କମ୍ ହେବ ପ୍ରାୟ ଆଉ ମୁଁ ତ ଜାଣିନି ଆ ସେମିତି କୁହନ୍ତି ଆଉ ଆ ସେଠିକି ଗଲେ ଆମେ କେତେବେଳେ ବସ୍ରେ ଯାଉ ଆଉ ବାଇକରେ ତ ଯାଇନି କେବେ ଦେଖିବା ବାଇକରେ ଗଲେ ଭଲ ହୁଅନ୍ତା। ଆଉ ଟିକେ ଗୁଣ୍ଡିଚା ଘାଇ ଆଉ ସେପଟେ ଯାହା ସବୁ ଚକ୍ରତୀର୍ଥ ସଆଡ଼େ ଟିକେ ବୁଲାବୁଲି କରିକି ଆସିନେ ହୁଅନ୍ତା ଆ କିୁ ଏବେ ଯାଇ ହଉନି ଏବେ ତ ବର୍ଷା ଯୁଆଡେ ତ ଯିଏ ସକାଳ ତ ହେଉଛି ବାହାରିକି ଯିବା କଥା ଯିବେ ଯେ ଟିକି ଚାରିଟା ବେଳ ହେଲେଣି ତ ଆଉ କୁଆେ ଯାଇହବନି ଯୋଉ ବର୍ଷା ହଉ ଠିକ ଆସୁଛି ଘଲ ଘଡି ବିଜୁଳି ବାରୁୁଛି ଆଉ ସେଥିପାଇଁ ଯିବାର ପ୍ଲାନିଂ ନାହିଁ ଆଉ ଯେତେବେଳେ ଯିବାର ପ୍ଲାନିଂ ହେବ ମା ତାରିଣୀଙ୍କ ଦର୍ଶନ କରିବାକୁ ମନେ ହେବ ସେତେବେଳେ ଦେଖିବା ବାଇକ୍ ପାଖରେ ଟିକେ ଯାଇକି ଟିକେ ବୁଲାବୁଲି କରିକି ଟିକେ ଆସିଲେ ହବ ଆଉ
ଏବେବେ ତ ଆମର ଏଇ ରଜ ଯାଇଛି ଆଉ ରଜରେ କୁଆଡେ ବୁଲାବୁଲି କରି ଯାଇଥିଲେ ନା ନାଇଁ?
ନାଇଁ ରଜରେ କୁଆଡେ ବୁଲାବୁଲି କରିବାକୁ ଯାଇନି ଆ ସବୁ ତ ଗାଁ ମାନଙ୍କରେ ରଜ ମହୋତ୍ସବ କରୁଛନ୍ତି ଆଉ ଉ କୁଆଡ଼େ ବୁଲାବୁଲି ନାହିଁ ଛୁଆ ତ ସେଇଠି ତମର ବୁଲିକି ମନ ଖୁସି କରିଛନ୍ତି ମନାବଜାର ବି ସବୁ ପଡ଼େ ଆଉ ଅନ୍ୟାନ୍ୟ ଦୋକାନ ଫୋକାନ ବି ସବୁ ବସାନ୍ତି ଖାଇବା ଦୋକାନ ସବୁ ଆଉ ଦୋଳି ବି ଭଲସେ ପଡେ ଆଉ ସେଇଥିରେ ତ ଛୁଆ ସବୁ ଖେଳନ୍ତି ଆଉ କୁଆଡ଼େ ଯିବାକୁ ଇଚ୍ଛା କରିନାହିଁ, ଏଥର ଆଉ
ଏବେ ତ ବର୍ଷା ସିଜିନ ଆସିଗଲା ଆପଣଙ୍କର ଚାଷ ବାସ କିଛି ଅଛି କି ନା ନାହିଁ।
ନାଇ ଆମର କିଛି ଚାଷ ବାସ ତ କରୁନା ଆ ଏଇ ବାଡିରେ ଟିକେ ଏ ଯୋଉ ହଣା ହଣି କରିକି ନ ନାଇଁ ଟାକ୍ଟର ଆଣିକି ଯଦି ଚଷି ଦେଇକି ତାପରେ ଯେଉଁ ମଞ୍ଜି ପକାଇଦେଲେ ଆ ସେଇଥିରେ ଯେଉଁ ଭେଣ୍ଡି ଜହ୍ନି କି କାକୁଡ଼ି ଆଉ ଲଗ ଲଗେଇଲେ ସେଇ ଯାକ ହୁଏ ଆଉ ହ ଏବେ ତ କିଛି ଲଗା ହେଇନି ଆଉ ଆମ ବାଡ଼ କି ଯେଉଁ ଲାଗିଛି ଜଣ ତାଙ୍କର ଯାହା ଘା ସାଙ୍ଗର ପାଚେରୀ କରିଦେଉଛନ୍ତି, ପାଚେରୀ କରିଦେଲେ ଆମର ଆଉ ଟିକେ ସୁବିଧା ହେବ ଗୋରୁ ବି ପଶିବେ ନାହିଁ ଆଉ ତାପରେ ଆମର ଏପଟରେ ଯାହା କରିମୁ ଆଉ
ହଁ। ଆପଣଙ୍କର ଗାଈ ଗୋରୁ କିଛି ରଖିଛନ୍ତି ନା ନାହିଁ, ବଳଦ ଗାଈ କି କ୍ଷୀର କ୍ରର କିଛି ହଉଛି କି ନାହିଁ। ଁ
ନା ନା ଆମର କିଛି ରଖିିନଉ ଗାଈ ଗାଈ ରଖିବାକୁ ସେମିତି ସୁବିଧା ନାହିଁ। ଆଉ ଘରେ ବି ସେମିତି କହନ୍ତି, ଗୋଟେ ଗାଈ ନେଇଯା ରଖିବୁ ବୋଲି ମୁ ଯେମିତି ସୁବିଧା ନାହିଁ ସେଥିପାଇଁ ଆଣିକି ରଖୁନି ଆଉ ଦେଖିବା ଆଉ ଚେଷ୍ଟା କରିବା ଆଉ ଗୋଟେ ର ଶଖବା ପାଇଁ ଆଉ।
ଆଉ ତାହେଲେ ତ ଆପଣ ଦିନମାନ ପୁରା ଫ୍ରି ରେ ରହୁଥିବେ ଆଉ ତ କାମ ଧନ୍ଦା କିଛି ନାହିଁ ରୋଷେଇ ସରିଲା ପରେ ତ ଆପଣ ପୁରା ଫ୍ରି ରହୁଥିବେ ମୋବାଇଲ ରେ ବ୍ୟସ୍ତ ହେଇଯାଉଥିବେ ପ୍ରାୟ ମୁଁ ଜାଣୁଛି ଆଉ।
ହଁ ମୋବାଇଲରେ ବେଶୀ ଦେଖୁନି ଭଲ ଲାଗୁନି ଆଉ ସେମିତି ରୋଷେଇବାସ ହଉଛି। ଆଉ ଖିଆପିଆ ହଉଛି ଏମିତି କସରତ ହେଇକି ଟାଇମ୍ ପାସ୍ ହେଇଯାଉଛି ତେବେବି ଶୋଇ ପଡ଼ୁଛି ଏଇଆ ଆଉ।
ହଁ ଝିଅ କଣ ସ୍କୁଲ କୋଉ ସ୍କୁଲ ଗଭର୍ମେଣ୍ଟ ସ୍କୁଲ ଯାଉଛି ନା ପ୍ରାଇଭେଟ ସ୍କୁଲ?
ସ୍କୁଲ ପ୍ରାଇଭେଟ୍ରେ ତ ପଢ଼େଇବାକୁ ପୁଣି ଆମର ପୁଣି ଦର କାର ନା ମନି। ଆଉ ମନି ବି ଆମର ସେମିତି ନାହିଁ ଯାହା ବି ରୋଜଗାର ହେଉଛି ସେଥିରେ ପୁଣି ଖର୍ଚ ବାର୍ଚ ଚ ଇଏ ହେଇଯାଉଛି ସରିଯାଉଛି ତ ଆଉ ସେଥିପାଇଁ ଆମର ଗମେଣ୍ଟରେ ପାଠ ପଢ଼ଉଛି ଆଉ। ଯାହାର ପଇସା ଅଛି ସେ ପ୍ରାଇଭେଟ୍ରରେ ପଢ଼ାଇବ ଆମ ତ ପ୍ରାଇଭେଟ୍ରରେ ପଢ଼ାଇ ପାରିବୁନାହି ଆଉ କାହିଁ ଖାଲିଟା ମନ କରିବୁ।
ଓହୋ ଝିଅ ଭଲ ପଢୁଛି ନା କେମିତି କଣ ପଢୁଛି ଟ୍ୟୁସନ୍ ଫିଉସନ କରୁଛନ୍ତି?
ହଁ ଟ୍ୟୁସନ୍ ହେଉଛି ଭଲ ବି ପଢ଼ୁଛି ଆଉ ଯାହାର ପଢିବାର ଇଚ୍ଛା ଥିବ ସେ ଗମେଣ୍ଟରେ ବି ପଢ଼ିକି ବି ମାନେ ଉନ୍ନତି କରିପାରିବ। ଆଗକୁ ଯାଇପାରିବ ଖାଲି ପ୍ରାଇଭେଟରେ ପଢ଼ିଲେ ସେଇୟା ନୁହଁ। ଆଉ ଗମେଣ୍ଟରେ ବି ପଢ଼ିକି ସେ ଉନ୍ନତି କରିବେ ଭ ଲ ଉପରକୁ ଉପରକୁ ଯିବୁ ଆଉ।
ଆଉ ଆପଣଙ୍କ ଯୋଉ ରଜକୁ ଆପଣଙ୍କ ବାପଘର ଆଡେ ବୁଲାବୁଲି କରିବାକୁ ଯାଇଥିଲେ ନା ନାଇଁ।
ନାଇଁ ରଜକୁ ଯାଇନି। ଏ ପରେ ଯାଇଥିଲି ଟିକେ ବୁଲାବୁଲି କରିକି ଆସିିନି ଆସିଥିଲି ବୋଲି ସେଇଦିନ ତ । ଗାଧୁଆ ବେଳେ ମାନେ ଗୋଟେ ଦୁଇଟା ଖଣ୍ଡ ହେବ ଗଲୁ ଆଉ ସେଇ ପାଞ୍ଚଟା ଛଅଟା ହେବ ଥରେ ପଳେଇ ଆସିଲୁ ଏ ଝଅଟା ଯାଇଥିଲା ତ। ଆଉ ସେଥିପାଇଁ ଝିଅଟାକୁ ଏକାଥରେ ଆଣିବାକୁ ପଳେଇଲୁ ଆଉ ଏକାସାଥିରେ। ଦିଆଡୁ କାମ ହେଇଗଲା ଆଉ ସିଏ ଆସିବାକୁ ହେଇଗଲା ଆଉ ଆଉ ମୁଁ ଟିକିଏ ବୁଲାବୁଲି କରିକି ଘରକୁ ଏକାସଙ୍ଗେ ପଳେଇଆଇଲି ଆଉ। ଦିଆଡୁ ବି କାମ ହେଇଗଲା।
ଆଉ ଆଜି ଶୁକ୍ରବାରରେ କଣ ମାନେ ଆମିଷ ବାରରେ ଆଜି କଣ କେମିତି ଭେଜ ନା ନନଭେଜ ହେଇଛି?
ଇଁ ନାଇଁ ନନଭେଜ୍ ତ ଏୟା ପୂର୍ବରୁ ହେଇଥିଲା ଆଜି ଆଉ ହେଇନି ଆଜି ଭେଜ୍ ଆଉ।
ଓହୋ ତାହେଲେ ଖିଆପିଇଆ ଆପଣଙ୍କର ସରିଗଲାଣି।
କଣ କଇଲେ?
ମାନେ ଖିଆପିଆ ଆପଣଙ୍କର ସରି
ନାଇଁ ଖିଆପିଆ ହେଇନି ଦେଖିବା ଅଣ୍ଡା ଆଣିକି କରିବାକୁ ପଡ଼ି ଆଜି ଟିକେ ପଖାଳ ଭାତ ପଖାଳ ଭାତ ଏ ଯେଉଁ ବର୍ଷା ହେଇଯାଇଛି ଇଚ୍ଛା ତ ହେଉନି ତଥାବି ଖାଲି ପଖାଳ ଖାଇବାକୁ ବି ମୋତେ ଭଲ ଲାଗେ ଆଉ ଦେଖିବା ଅଣ୍ଡା କହିମି ଆଣିଲେ ଭୋଜିଆ କରିକି ପଖାଳ ଭାତ ଦୁଇଟା ଖାଇଦେଲିି ତାପରେ ତ ଆଉ କିଛି କାମ ନାହିଁ। ହଉଚି ଶୋଇମୁ ଆଉ।
ଓହୋ ତାହେଲେ ବର୍ଷା ଝିପିଝିପି ଏବେ ଆପଣଙ୍କ ଆଡେ ହଉଛି।
କଣ?
ମୁନି ବର୍ଷା ଝପି ଝିପି ଏବେ ହଉଛି ନା ଅଧିକା ହଉଛି?
ହଁ ବର୍ଷା ଝିପିଝିପି ହଉଛି ଆଉ ଆଜି ତ ଭଲ ପାଗ ଦେଇଛି ସନ୍ଧ୍ୟା ଟାଇମରେ ଦେଖିବା କଣ ଟିକେ ପକୁଡ଼ି ହଉ ଆଉ କଣ ହଉ ଟିକେ ଛଣାଛୁଣି କରିକି ଖାଇବୁ ଆଉ। ଭଲ ହେବ ଆଉ।
ହଉ ରହିଲି ଆଜ୍ଞା।
ରଖିଦିଅ ପଛରେ କେତେବେଳେ କଲ୍ କରିବ କଥା ହେବା।
ଠିକ ଅଛି।